ହେ ହ୍ୟାଲୋ,
ହଁ ହ୍ୟାଲୋ,
ଅ ମୋ ଭଏସ୍ କ୍ଲିୟର ସୁବୁଛି ତ?
ହଁ ଭଏସ୍ କ୍ଳିଅର ଶୁଭୁଛି।
ହଁ ଆଉ କଣ କରୁଥିଲ?
କିଛି ନାଇ, ଏବେ ଉଠିଲି ଆଉ ମାର୍କେଟ ଯାଉଛି ଆଉ।
ଓହୋ ଓ ଆଜି କଣ ଅଫିସ ଥାଏ ନା ନଥାଏ ସଣ୍ଡେ ତ ଆଜି?
ସଣ୍ଡେ ଛୁଟି ଅଛି।
ଓହୋ ଆଉ କଣ ଖାଇଛ?
କିଛି ନାହିଁ ଯାଉଛି ବା କଣ ଖାଇକି ଆସିବି?
ଓହୋ ଅ ଆ ଆଉ ଆଣ୍ଟି କଣ କହିଲେ?
ଏ ସେ ଗ୍ୟାସ୍ ଟା ସରିଯାଇଛି ତ
ଓହୋ ଏବେ ତ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
ଏଠି ତ ଆମର ଏଇଠି ତ ଗ୍ୟାସ୍ ମଝିରେ ଏତେ କଷ୍ଟରେ ମିଳୁଥିଲା ସେଇଆଡ଼େ କ ସେମିତି ନା ମିଳିଯାଏ।
ଏଇଠି ଗଲେ ଜଣା ପଡିବ ଫାଷ୍ଟ ଟାଇମି ଯାଉଛି।
ଓ ହଁ ହଁ ତମ ଇ କିଛି ଦିନ ହବ ସେଇଠି।
ଛୋଟ ଛୋଟ ଗ୍ୟାସ ଟା ତ ପାଞ୍ଚ ଲିଟର ଗ୍ୟାଟ୍ ଟା।
ହଁ ଏକାଠିଆ ଆଉ।
ହଁ।
ଏକାଟିଆ ଆଉ କେତେ ବଡ ଗ୍ୟାସ ଟେ ଦରକାର ବି ହବ କି
ହଁ ନାଇଁ ସେ ଯେ ପିଲାମାନେ ରହୁଥିଲା ଗୋରୁ ସେମାନଙ୍କର ଗ୍ୟାସ ମୋ ଗ୍ୟାସ ବି ନୁହଁ।
ଓହୋ ବୁଝିଲି।
ହ। ମୁଁ ଇଏଠି ସେମାନେ ଛୋଟିଆ ଆଜି ଦେଖିବା। ଆ ଗ୍ୟାସ ଫିଲା ପାଇଁଗଲେ ତ ଭଲତା ନହେଲେ ହୋଟେଲରେଉ।
ହଁ ସେଇଟା ବି ଠିକ କଥା।
କାଲି କାଲି ରାତିରେ ମୋର ଟିକେ ଅଫିସ ରେ କାମ ରହିଗଲା ହେଲା।
ଆଜ୍ଞା।
ହଁ ହଁ ଇଏ ହେଇଗଲାଳକୁ ନଟା ହେଇଗଲା ସଇଲା ଆଡ଼କୁୁ ଆ ଲି ଫୁଟି ଫୁଟି ଆଣିଲି ତାପରେ ତରକାରୀ କିଛି ଆଣିନ କହିଲ ଅଣ୍ଡା କରିଦେଇ ବୋଲି ଅଣ୍ଡା କରିଦେଇ ବୋଲି ଭାବିଥିଲେ ହେଲା ଅଣ୍ଡା ଭୁଜିଆ।
ହଁ।
ଲଷ୍ଟ ପିଆଜ ପିଆଜ କାଟୁଚି ଟମାଟୋ କାଟୁ ଲଙ୍କା କାଟୁଛି। ଗ୍ୟାସ୍ ଗ୍ୟାସ୍ ଲଗେଇଲା ବଳୁ ଗ୍ୟାସ୍ ଅନ୍ ହଉନି ଆଉ।
ଏହେ ଆଗରୁ ତ ଟିକେ ଟିକେ କମ କମ ଜଳୁଥିବ ନା ଏମିତି କିଛି ହଉନଥିଲା।
ହଁ ଆଗରୁ ସେ ଯୋଉ ବ୍ଲୁ ଫେମ୍ ଟା ଆସେ। । ମୁଁ ଭାବିଲି ହଁ ହେଇଯିବ ଭାବୁଥିଲି। ତାପରେ ଗଲା ଆଉ ସରିଲା ଆଉ କଣ କରିବି? ତାପରେ ସେ ରୁଟି ଆଣିଥିଲି ମୁଁ କହିଲି ରୁଟି ତ ପୋପାଡ଼ି ପାରିବିନି।
ହୁଁ।
ରୁଟି ପିଆଜ ଭରି ଥିଲା ତାକୁ ଗୋଟେ ପାଗ ବନେଇଦେଲି। ରୋଲ ବନେଇ ଖାଇଲି ଆଉ କଣ କରିବା।
ସେଇୟା। ମ୍ୟାଗି ନହେ ନେ ମ୍ୟାଗି ଫ୍ୟାଗି ବି କେଟିଲ ରଖିବ ନହନେ ଇଲେକ୍ଟ୍ରିକାଲ ସେଇଟା
ମୁଁ ଆଣିବି ମୁଁ ଆଣିବିରି ଗୋଟେ ଆଣିବିରି। । ହେଲା ହଇରାଣଉ କ୍ୟାଟେଲ ଖୁଲା ମୋର ହେଲା ଖରାପ ହେଇଯାଇଛି।
ଓହୋ ସେଇ ଆଉ କ୍ୟାଟଲ ଟା ଥିଲେ ବି ବଢ଼ିଆ ଆମେ ମାନେ ଯେତେବେଳେ ହଷ୍ଟେଲରେ ରହୁ କ୍ୟାଟିଲ ରେ ହିଁ କାରଣ ଆମର ଇଣ୍ଡକ୍ସନ ଫିଣ୍ଡକ୍ସନ ଆଲାଉ ନଥିଲା କ୍ୟାଟେଲ ଟା ହିଁ ଲୁଚେଇ ରଖିଥାଉ ସେ ଥିରେ ହିଁ ମ୍ୟାଗି ଫ୍ୟାଗି ବନେଇଦୋଉ ନୋ ନେ ଆଳୁସିଜା ଫାଳସିଜା ବନେଇକି ଇଭିନ୍ ଛୁଆ ତ ତରକାରୀ ବି ବନେଇକି ଖାଇଛନ୍ତି।
ହଁ ହଁଁ ହେଇଯିବ କ୍ୟାଟେଲ୍ ରେ ହେଇଯିବ ପଡ ପଛକେ ଗୋଲ କ୍ୟାପଟେନ ନଗର ଦରକାର ପାଇଁ।
ହଁ ଅ। ସେଇ ହଁ ଆମର ସେଇଭଳିଆଉ କ୍ୟାଟିଲ ହିଁ ବଡ ବାଲା ଟା ଯୋଉ ରାଉଣ୍ଡ ବାଲା।
ହଁ ହଁ ହଁ ଏ କେଟଲେ ଘର ଅ ଯେ ହାଉଡା ରେ ଥିଲା ମୋର ସେଇଟା କଣ କହିଲ ୱାରେଣ୍ଟି ଅଛି ଏ କେଟିଲି ର କିନ୍ତୁ ମୁଁ ସେଇଟା ଛାଡି ଦେଇ ହାଉଡା ରେ ପଳେଇଆଇଚି।
ଆ ଛାଡି ଦେଇକି କେମିତି ପଳେଇବା ଆସବ ମାନେ
ଆରେ ଖରାପ ହେଇଯାଇଥିଲା ମୁଁ ଭାବିଲି ଏଇଠି ଅଳ୍ପ ଦିନର କାମ ବୋଲି। ମୁଁ ଜାଣିନି ଘରକୁ ଯିବି ବୋଲି ମୁଁ ଘରକୁ ଯିବି ନା ସେଇଠି କି ଫେରେ
ଓହୋ।
ହଁ ତ ସେଥିପାଇଁ ତାହେଲେ ମୁଁ ଏବେ ଘରକୁ ନେଇଯାଇଥାନ୍ତି ନାଇଁ ନାଇଁ ନାଇଁ ମୁଁ ଘରକୁ ଯିବି ଟିକେ ମୋର ଏକ୍ଜାମ ଅଛି ତ ଗୋଟେ ମୋର ଗମେଣ୍ଟ ଏକ୍ଜାମ ଟେ।
ହଁ ହଁ ହଁ କହୁଥିଲେ କୋଉ ଏକ୍ଜାମ ଗମେଣ୍ଟ ର?
ଟମଟ୍ରୋ ସାଉଥ ଇଷ୍ଟର୍ନ କଲଫିଲ୍ଡ ଲିମିଟେଡ୍‌।
ହେରା କଣ
ସେଇଟା ଯୋଉ କୋଇଲା କୋଇଲା ଆସୁଚି
ଓହୋ ହୋ ହଁ।
ହଁ ସେଇଟା ସେଇଟା ସାଉଥ ଇଷ୍ଟର୍ଣ ମାନେ ଆମର ଚା ଇଏ ତାମିଲନାଡୁ ଏ ସାଇଡ଼ର୍ ତାମିନାଲ୍ ତା ପାଇଁ ଟିକେ ଡିପ୍ଲୋମା ମାଗିଦେଲା।
ଓହୋ।
ହଁ ଡିପ୍ଲୋମା ବିଟେକ୍ ର ବି ଫୁଣି ଗୋଟେ ବାହାରିଚି। ଏବେ ତାର ଗୋଟେ ଏକ୍ଜାମ ଅଛି ହଁ ତମ ମାନଙ୍କ ପାଇଁ ହବନି ଇୟା ତମାନଙ୍କ ତମାନଙ୍କର ଭାରିଚି ତମାନଙ୍କ ପାଇଁ ବାରିଚି ସେକ୍ସନ କଣ୍ଟ୍ରୋଲର ରଖି ଦୋଉନ ରେଲୱେର
ଯୋ ଆର ଆର୍ ବି
ଆର ଆର ବି ନୁହଁ ସେକ୍ସନ କଣ୍ଟ୍ରୋଲର।
କେଜାଣି ମୁଁ ଜାଣିନି କେତେ ଯାଏ ଡେଟ୍ ଅଛି ଦେଖିଆ ଆଜି ନହେଲେ ପକେଇବି।
ଆଜି ଟିକେ ଦେଖେଇଦବ ନ ନାଇ ମୁଁ ବି ପକେଇବି କିନ୍ତୁ ମାନେ ଡେଟ୍ କଥା ତ ଜାଣିନି ସେଇଟା ବୋଧେ ଆଜ୍‌ ମାନେ ସେ ଆପ୍ଲିକେସନ ଫର୍ମ ଏବେ ଦେଇଚି ହେଲା। ଆପ୍ଲିକେସନ ଫର୍ମ ଦେଇଚି ତାପରେ ତମେ କଣ କରିବ ଇଏରେ ୟୁଟ୍ୟୁବ ରେ ତ ସବୁ ମିଳୁଛି ହେଲା। ୟୁଟ୍ୟୁବ ରେ ଦେଖିଦବ।
ତା ପାଇଁ ତଥାପି କଣ କଣ ପାଠ ପଢିବାର ଅଛି?
ତା ପାଇଁ ତ ଗ୍ରଜୁଏସ ହିଁ କଂପ୍ଲିଟ୍ ମାଗୁଛି।
ନାଇଁ ମାନେ ଟପିକ୍ ଯେମତି ମ୍ୟାଥ ଇଂଙ୍ଗିଲିସ୍ ରିଜୁନିଂ ସେମତି କଣ?
ହଁ ହଁ ସେ ସବୁ ଇଂଙ୍ଗିଲିସ୍‌ ରିଜନିଙ୍ଗି। ଟିକେ ଯିଏ ଆସେ ସବୁ।
ଅହ ସେଇ ଯେମିତି ସବୁ ରେଲୱେ ଏକ୍ଜାମ ଗୁଡା ଯେମତି ଆଉ।
ହଁ ସାଇନ୍ସ ବି ସାଇନ୍ସ ବି ଦରକାର ହୋଉଛି ଯେତିକି ସବ ରେଲୁ୍ୱେ ଏକ୍ଜାମ ସେମିତି ଆଉ।
ହଁ ସବୁ କମ୍ପିଟେଟିଭ ଏକ୍ଜାମ ହିଁ ସେମ୍ ଭଳିଆ। ଟିକେ ଟିକେ କେଉଁଥିରେ ଥିବ କେଉଁଥିରେ ନଥିବ।
ସେଇଆ ପରା।
ଏବେ ସବୁ ମାନେ ଯିଏ ଇଂଙ୍ଗିଲିସ ମିଡିୟମ୍ ପିଲା ତାଙ୍କ ପାଇଁ କମ୍ପିଟେଟିଭ୍ ଏକ୍ସାମ ଇଜି ହେଇଯାଉଛି ନା। କାହିଁ ନା ସେମାନେ ଇଂଙ୍ଗିଲିସ ରେ ସେ ପାଠ ଟା ପଢୁଛନ୍ତି ଆମେ କଣ ଆମେ ଏବେ ପଢିଲେ ତ ଆମ ପାଇଁ ତ ନୂଆ ନୂଆ ଟର୍ମ ନା।
ସେ ସେଇଆ ପା ସବୁ ସେ ସି ଏଚ୍ ଏସ୍ ଇ ଆଉ ସିି ବି ଏସ୍ ଇ ତ ଯାହା ହେନେ ବି ଅଲଗା ହିଁ। ସେମାନେ ଯାହା ହେନେ ବି ଟିକେ ତ ଅଧିକ ପ୍ରୋ ପାଠ କିନ୍ତୁ ଆମମାନ ଙ୍କର ଭଲ ନଲେଜ୍ କିନ୍ତୁ ସେମାନ ଡ ମାନେ ଇଂଲିଶ୍ ର ନଲେଜ୍ ଟା ଭଲ ତାଙ୍କର।
ପ୍ରାୟ ସେ ଇଂଲିଶ୍ ନଲେଜ୍ ତ ହେନେ ବାଟି ଦୋଉଚନ୍ତି ଆଉ।
ହଁ। ହଁ ନହେନେ ସେମାନେ କଣ ବେଶୀ ପାଠ ଶିକିତ ନାଁ କଣ ତାଙ୍କ ପେୟା ଆମମାନଙ୍କର ନଲେଜ୍ ଭଲ କିନ୍ତୁ ସେମାନେ ଟିକେ ଇଂଲିଶ୍ ସେ ଟିକେ ପ୍ରୋ ବୋଲି ଟିକେ ଅଧିକ ଷ୍ଟାଇଲ୍ ମାରନ୍ତି ଆଉ। ଆ ଆଜିକାଲି ବି ସ୍ ଇଂଲିଶ୍ କମ୍ୟୁନିକେସନ୍ସ୍ ସ୍କିଲ୍ ଯାହାର ଡେଭଲପ୍ ତାକୁ ହିଁ ସବୁଠି ବେଶୀ ପ୍ରାୟୋରିଟି ସ୍ମାର୍ଟନେସ୍ ଯାହାର୍ ସ୍କିଲ୍
କମ୍ୟୁନିକେସନ୍ ଟା ଆଗ ଦେଖୁଚନ୍ତି ଆଉ।
ଆଉ ତାହେନେ ତିରିଶ ତାରି ଘରୁକୁ ଯାଉଚନ୍ତି ହଁ ଖାଇସାଇଲେଣି। ଖାଇକି ଯୁଗାଡ଼ ଖୋଜୁଚି କଁ କରିମି ମୋର ଆହୁରି କେତେ ସାରା ବାକି ଅଛି। ଆ ହ
କଣ ଆ କୁଆଡ଼େ ବଲ୍?
ହଁ।
ଉଁ
କ୍ୟା କରେ ପଇସା କେ ଲିଏ। ମୁୁଁ ଜାଣନଥ ହଁ କ୍ୟା କ୍ୟା କରନା ପଡ଼ତା ହେ ନୋନ୍ ଅନନୋନ୍ କିଛି ବି କିଛି ବି ମାନିବୁନି କଥା ହଉଚୁ।
ହଁ କଥା
ଭାବିଲେ ତ କିନ୍ତୁ ଅଜୀବ ହିଁ ଲାଗୁଚି।
ହଁ ହଉ ଚାଲୁ।
ହୁଁ।
ଅବ୍ କ୍ୟା ହି କରସକ୍ତେ?
ସେଇଆ ପରା ଆଉ କଣ ହି କରିପାରିବା? ତମ ଘ
ଦୁଃଖ ହଁ ଭୁବନେଶ୍ୱରରେ।
ଅହ। ଭଲ ଆଉ, ଆଉ ଅଙ୍କଲ୍ କଣ କରନ୍ତି?
ସା ବା ହାଇକୋର୍ଟରେ ଅଛନ୍ତି। ରଥ ଆଗରେ ଲାଳ ପୁଅ ୟାଠୁ ସ୍ୟାଡ଼େ ତମେ।
ଓହୋ ଆ ତମେ ତ ଏକା ସିଙ୍ଗଲ୍ ଚାଇଲ୍ ନାଁ କଣ।
ହଁ ମୁଁ ସିଙ୍ଗିଲ୍ ଚାଇଲ୍।
ଉଁ
ତେ ରହିଆ କଥା ଆଉ।
ହଁ ମ କେତେ ତ କେତେ କମ୍ ଇଏ ହେଲାଣି କେମତି ଖାଲି କଁ କରିବୁ ପାଗଳ ହୋଉଚନ୍ତି ସମସ୍ତେ।
ସେଟା ତ ସବୁଠି ମାନେ ଇଏ ଆଜି ହେଲିନି ପେମେଟ୍ ଟା କିଛି ନାହିଁ। ମାନେ ଆଜିକାଲି ଇନକମ୍ ନାହିଁ ତ କିଛି ନାଇଁ।
ସେଇଆ ପରା। ଯେତେ ତୋ ଫ୍ୟାମିଲି ଯେତେ ଯାହା ହେଇଥାନ୍ତୁ ଇନକମ୍ ନଥିଲେ କିଛି ନାହିଁ।
ବାସ୍ ବାସ୍ ଏଟା ହେଲା ପୁଅମାନଙ୍କ କ୍ଷେତ୍ରରେ ଲାଗିବ ପୁଅ ମାନଙ୍କ କ୍ଷେ
ହଁ ଏଇଟା ଅଧିକ ଲାଗୁ ନିଶ୍ଚିନ୍ତ ଭାଇ।
ତା ଟା ଆସି ଯେ ସିଏ ଆଉ ମିଳିିବନି।
ହଁ ଟ୍ରୁ ଆଜିିଆଲ୍
ହେଲେ ଝିଅମାନେ
ତାର ଗର୍ମେଣ୍ଟ ଜବ ବାଲା ଦରକାର୍।
ଗମେଣ୍ଟ ପ୍ରାଇଭେଟ ଯାହା ବି ହଉ ଇନକମ୍ ଭଲ ହଉଥିବା ଦରକାର ମନ୍ଥଲି।
ଆତାର ପ୍ରାଇଭେଟ ହେଲେ ଲକ୍ଷେ ଉପରେ ଗମେଣ୍ଟ
ହଁ ହଁ ଠିକ କଥା। ସମସ୍ତେ ଜାଣିସାରିଲେଣି ସବୁ ଟେକ୍ନୋଲୋଜି ଏବେ ତ ପୁଣି ଝିଅର ଅଭାବ।
ଟେକ୍ନୋଲୋଜି ହଁ ହଁ।
ହୁଁ ହୁଁ ହୁଁ।
ତମ ନାଁ ସୁମିତ୍ରା ନା ଆଣ୍ଟିଙ୍କ ନାଁ ସୁମିତ୍ରା।
ଆଣ୍ଟିଙ୍କ ନାଁ ସୁମିତ୍ରା ମୋ ନାଁ ଶ୍ରାବଣୀ ମୁଁ ବି ମୁଁ ମୋ ଇଏ ଦେଖୁନାହାନ୍ତି।
ଆଛା ତମ ନାଁ ଶ୍ରାବଣୀ ନାଇଁ।
ଆଜ୍ଞା। ମୋ ସେଇ ନମ୍ବରଟା ହେଉଛି ମୋ କଣ୍ଟାକ୍ଟ ନମ୍ବର, ଏଇ ନମ୍ବରଟାରେ ମୁଁ ଖାଲି କଲ୍ କରୁଛି।
ଆଛା।
ହୁଁ। କାରଣ ମୋର ଏଇଥିରେ ଟିକେ ମୋ ଫୋନ ଫାଇଭ ଜି ନା ଏଠି ଚାଲୁନି। କଲ୍ ଇଶୁ ସେଥିପାଇଁ। ମାଆଙ୍କର ଫୋର୍ ଜି ବାଲା ଫୋନ୍ ତ ତାଙ୍କର ଏଠି ପୁରା କ୍ଲିୟର ହଉ ତାହେଲେ ମୁଁ ରଖୁଛି ହେଲା ଟା ଟା ବାଇ।
ହଁ ବାଏ ବାଏ।